ହ୍ୟାଲୋ।
ହଁ ମ୍ୟାଡ଼ମ୍ ନମସ୍କାର।
ନମସ୍କାର ମ୍ୟାଡ଼ାମ୍।
ଆଉ କେମିତି ଅଛନ୍ତି?
ମୁଁ ଭଲରେ ଅଛି ଆପଣ?
ମୁଁ ବି ମୁଁ ବି ଭଲ ଅଛି କିନ୍ତୁ ଏଇ କଣ କରିବା ଏଇ ଆମର ତ ଜାଣିଛନ୍ତି ଏବେ ତ ଯେମିତି କରିଛି ପାଣି କବର ଟା
ଆପଣ ମନ୍ଦିରକୁ ଯାଆନ୍ତି କି?
ଯ ଯାଏ।
ହଁ କୋଉ ମାନେ ଭଗବାନଙ୍କୁ ଆପଣ ପସନ୍ଦ କରନ୍ତି?
ହଁ ମତେ ମତେ ତ ମା ଦୁର୍ଗା। ଯାହାକି ଆମର ଅଛି। ଆଉ ତ ଯଦି କହିବିଲେ ଆମର ଇଏ ଇଷ୍ଟ ଦେବ ହଉଛନ୍ତି ବିଷ୍ଣୁ ଭଗବାନ। ତ ତାଙ୍କ ପୂଜା ପୁରା ହୁଏ ହଁ। ବିଷ୍ଣୁ କାର୍ତ୍ତିକ ମାନେ କୃଷ୍ଣ ଭଗବାନ ଜଗନ୍ନାଥ ସମସ୍ତଙ୍କର କିନ୍ତୁ ଆମର ଦୁର୍ଗା ପୂଜା ମେନ୍ ହୁଏ ତ ଆମର ସେଇ ଦୁର୍ଗା ପୂଜା ପାଇଁ ଆମେ ଟିକେ ବେଶୀ ମାନେ ଟିକେ ବହୁତ ଭଲ ଲାଗେ ମାନେ ବହୁତ ଭଲ ଆମ ଦୁର୍ଗା ପୂଜାଠ ଆଉ ଯେମିତି ଆମର ମାନେ ମକର ସଂକ୍ରାନ୍ତି ବି ହଉଛି ଭଲ ମାନେ ଧୁମ ଧାମ ରେ ପାଳନ କରୁଛୁ। ତାପରେ ରଥଯାତ୍ରା। ଟା ବି ଆମର ଯୋଉଟା ଅଛି ଏବେ ଆସୁଛି ଆହୁରି ମାନେ ଯେମତି
ଯାତ୍ରାରେ ଜଗା ଦର୍ଶନ କରିଯିବି।
ଆଜ୍ଞା ଆସନ୍ତୁ ଆସନ୍ତୁ ଆସନ୍ତୁ
ହଁ ମାନେ ସବୁ ପ୍ଲାନିଂ ପ୍ଲାନିଂ ସବୁ ହେଇ ସାରିଲାଣି ଖାଲି ଯିବାର ବାକି ଅଛି।
ଆଜ୍ଞା ଆଉ ଆପଣ କୋଉ ଦେବତାଙ୍କୁ ସେ ପୂଜା କରନ୍ତି।
ମୁଁ କୃଷ୍ଣ ଭଗବାନଙ୍କୁ ବହୁତ ମାନେ ମନ ଭିତରୁ ତାଙ୍କୁ ବହୁତ ମାନେ
ବହୁତ ମାନନ୍ତି ସିଏ ଏମିତି ଅଛନ୍ତି ନା କିଛି ମାନେ ଆମର ବହୁତ ମାନେ ପ୍ରିୟ ଭଗବାନ ସେମାନେ
ମୁଁ ନା କୃଷ୍ଣ ଭଗବାନଙ୍କ ପାଇଁ ହିଁ ମାନେ ପିଆଜ ରସୁଣ ଖାଇବା ବନ୍ଦ କରିଦେଇଛି। ଛି ଖାଉନି ଏବେ ମାଛ ମାଂସ ତ ଛୁଆଦିନୁହିଁ କେବେ ଖାଉନି
ଗୋଟେ ସଂସ୍ଥା ଅଛି ସେ ସଂସ୍ଥାରୁ ଯୋଡ଼ି ହେଇକି ମାନେ ମୁଁ ଭଗବାନଙ୍କୁ କୃଷ୍ଣ ଭଗବାନଙ୍କୁ ବହୁତ ମାନେ ତାଙ୍କୁ
ଆଜ୍ଞା ଆମର ବି ସେମିତି ଅଛି ଆମର ବି ପିଆଜି ର ଚୁଣ ମାନେ ଚାଲେଣିି ଆଉ ଯେମତି ମାନେ ପୂଜା ହଁ ପୂଜା ପୂଜା ସବୁ ଆମିଷ ତ ମାନେ ଛଡା ହେଇ ଦେଇଛି ଧରମ- ଖାଉଥିଲେ କିନ୍ତୁ- ଟୋଟାଲି ମାନେ ଜଣା ମାନେ ମାନୁନି କାହିଁକି ଯେ ଯେମିତି ଆମେ ଗୋଟେ ପାଇଯାଉ ନା କୁହନ୍ତି ନା ମତେ ଏଇ ଜିନିଷ ଟା ମିଳି ଯାଇଛି ତ ମୁଁ ଏଇ ଜିନିଷ ଟା ପୁରା ତ୍ୟାଗ କରିଦେବି ତ ଆମର ସେମିତି ହେଲା। ତ୍ୟାଗ ମାନେ ତ୍ୟାଗ କଣ କି ତାଙ୍କୁ ସର୍ମପଣ କରିଦେବା ଆଉ। ହବନି ଖାଇବା ପାଇଁ ନା। ସେଇ ଜିନିଷ ଟି କିନ୍ତୁ ସେଇଟା କଲେ ଆମର ଆତ୍ମା ବି ଶାନ୍ତି ହଉଛି ନା ଆମେ କଣ ଚାହୁଁଛୁ। ଆମର ଆତ୍ମ ଶାନ୍ତି ଶାନ୍ତି ହଉ ଆମେ ସବୁବେଳେ ଭଲରୁ ଥାଉ ଆମ ଦେହ ସୁସ୍ଥ ଥାଉ ମନ
ଆଉ ମାନେ ଆମିଷ ଖାଇଲେ କଣ କି ଦେହ ବି ଏବେ ଖରାପ ହଉଛି।
ଆଜ୍ଞା ବହୁତ ଏବେ ମାନେ ଭଲ ଆମିଷ ବି ମିଳୁନି ସବୁ ହାଇବ୍ରିଡ ଗୁଡା ମିଳୁଛି।
ହୁଁ ଆମିଷରେ କଣ କରୁଛନ୍ତି ନା ମାନେ ସେ ଯୋଉ ମେଡିସିନ ଗୋଟେ ପୁରା ଔଷଧ ଗୁଡା ପୁରେଇ ଦଉଛନ୍ତି। ତ ସେତିକି ସେଥିପାଇଁ ଖାଇଲେ ମାନେ ଥରେ ଖାଇଲେ କିଛି ହେବନି ଆମେ ଯଦି ଚାରି ପାଞ୍ଚ ଥର ଖାଇବା ତ ଆମ ଦେହ ଭି ଖତ ରେ ବି ସେ ଔଷଧ ଗୁଡା ପଳେଇ ଆସୁଛି। ତ ସେ ଆମ ବଡି ବି ଆମ ଦେହ ଭିତରେ ବି ସେଇଟା ମାନେ ଅ ଖରାପ ହେଉଛି ସେଥିପାଇଁ
ହୁଁ। ସେଇ ଜିନିଷ ଟା ତ ବହୁତ ଖରାପ ହଁ ଧୀରେ ଧୀରେ ସବୁ ଆଗ ତ ମାଛ ଟା ବି ହଉନଥିଲା ଏବେ ତ ମାଛକୁ ବି ସେଇ ବେସନ ଗୁଳା ଦେଇକି ବଳ କରିଦଉଛନ୍ତି ନହେଲେ ଔଷଧ ପକେଇକି ସବୁ କରିଦଉଛନ୍ତି। ସେଇଗୁଡା ଅଣ୍ଡା କୁ ବି ପ୍ଲାଷ୍ଟିକ ବାଲା ଅଣ୍ଡା ସବୁ ବାହାରିଛି।
ହଁ ପିଆଜ ରୁ ପିଆଜ ରସୁଣ ଖାଇଲେ କଣ ହୁଏନା ଆମ ଯୋଉ ତାମସିକ ଗୁଣ ଯୋଉ ସେଇଟା ସବୁମାନେ ଅ ଆମ ଦେହ ଭିତରକୁ ପଳେଇ ଆସେ।
ପଳେଇ ଆସେ ରାଗ ହେଇଯାଏ ମନ ଟା କ୍ଷୀର ଗୁରା ହୁଏନି। ଏପଟେ ସେପଟେ ହ ଜଗୁଛି ମନଟା ମାନେ ବହୁତ ଅଶାନ୍ତି ଯେମିତି ଲାଗେ, ତେ ମାନେ ମନରେ ଜମା କାମ କରେନି ଆମର କଣ କରେ।
ମୁଁ ତ ମୁଁ ତ ଆଗରୁ ଆଗରୁ ମୁଁ ବହୁତ ତ ମାନେ ରାଗିଥିଲେ ମାନ ଅ, ମୋତେ ହିଂସା ଆ, ସେମତି କାମ ମୋତେ ବହୁତ ମାନେ ଆଗରୁ ମୋ ଉଁ, ଆଗରୁ ସେ ଯେ ସେମାନେ ମୋର ଥିଲା ସେ ଗୁଣ ବହୁତ ଖରାପ ଗୁଣ ଥିଲା ମୋର ଟିକେ ଟିକେ ଜିନିଷରେ ରାଗିଯିବେ। ତାପରେ କାହାକୁ ଦେଖିକି ଯଦି କିଏ ଗୋଟେ କଣ ନୂଆ ଜିନିଷ କିଣି ଆଣିଲା ତ ସେଟା କିଣିବାର ମୋର ବି ଇଚ୍ଛା। ତାକୁ ମୁଁ ମାନେ ଇର୍ଷା କରିବି, ସେମିତି ଥିଲା କିନ୍ତୁ ଏବେ ପିଆଜ ରସୁଣ ଛାଡ଼ିଦେଲା ପରେ ମୋର ଆଉ ମନରେ ସେମିତି କିଛି ନାହିଁ। ସେ ଯଦି ନୂଆ କିଛି ଜିନିଷ ଆଣିଲା ତ ନା ସେ ବହୁତ ସେ ମେହନତ କରିଛି କି ମାନେ ସେ ଅ, କଷ୍ଟ କରିଛି ସେଥିପାଇଁ ସେ ଜିନିଷଟା ଆଣିଛି। ତ ସେ ଭାବନା ଆସେ ମୋର। ଏବେ ଆଉ ସେମିତି ଇର୍ଷା ଭାବନା ଆସିନି ମୋ ମନରେ।
ଉଁ ହୁଁ। ବହୁତ ଭଲ କିନ୍ତୁ ଆପଣ ଯାହା ମାନେ ମାନେ ଗୋଟେ ଭଗବାନ ଆମକୁ ଏମିତି ଗୋଟେ ରାସ୍ତା ଦେଖୁଛି, ମାନେ ମାର୍ଗଟା ଏମିତି ଦେଖିଇଦେଲା
ହୁଁ।
ଏ ଆମେ କଣ ଥିଲୁ ଆଉ ଏବେ ଆମେ କଣ
କଣ ହେଇଗଲୁ।
ଆଜ୍ଞା ମାନେ ବୁଝି ହୁଏନି, ଥରେ ଥରେ ନିଜ ଉପରେ ବି ବହୁତ ଖରାପ ଲାଗୁଛି, କି ମୁଁ କିଛି ଦିନ ଆଗରୁ ମୁଁ ଏମିତି ଥିଲି କି ବୋଲି ମାନେ ଆ, କୋଶ୍ଚିନ ଆସିଯାଉଛି, ପ୍ରଶ୍ନ ଆସୁଛି ଆମ ମନରେ, ସେଇ ଜିନିଷ ଟା କିନ୍ତୁ ନିଜକୁ ପରିବ ତନ କରିଲେ ମାନେ ଆମ ମନ ଆତ୍ମା ଆମର ମାନେ ଦେହ ବି ବହୁତ ସୁସ୍ଥ ଥାଏ, ଆଉ ଯଦି ଆମ ମନଟା ହିଁ ମାନେ ବହୁତ କ-ମାନେ ଅଁ, ଆମ ଉପରେ ମାନେ କାମ କରିବ ମନ ଉପରେ ମାନେ ଆମ ମୁ-ମୁ-ମୁଣ୍ଡ ଉପରେ ଯେମିତି ଆପଣ ମସ୍ତିଷ୍କ ଉପରେ, ତ ଆମେ ନିଜ ଦେହକୁ ବି ଆମେ ଭଲ ରଖିବା, ଆଉ ଆମ ମନଟା ବି ଭଲ ଥିବ, ଆମର କାମ ଗୁଡା ବି ବହୁତ ଭଲ ହବ। ଏଇ ଜିନିଷଟା ଏକ୍ସପିରିଏନ୍ସ ତା ମାନେ ବହୁତ କମ ଲୋକେ ମାନେ ବୁଝିପାରନ୍ତି। ଆହୁରି ଲୋକେ କଣ ଖାଉଛନ୍ତି ଡେଲି ଖାଉଚନ୍ତି ମାନେ ସବୁଦିନ ଆମିଷ ଧର ଇଏ
ସେଇଟା ଭଲ ଜିନିଷ ନୁହେଁ ସେ ଜିନିଷ ଖାଇଲେ ତାମସିକ ଗୁଣ ବହୁତ ପଳେଇ ଆସେ ଦେହକୁ। ମାନେ ଦେହ ବି ଖରାପ ହୁଏ ଆମର ଯୋଉ ଦେହରେ ମାନେ ଚର୍ବି ଗୁଡ଼ା ଯୋଗୁ
ହଁ, ହଁ, ହଁ।
ଦେହ ଭଲ ରହେନି।
ହୁଁ ସେଇ ଜିନିଷଟା ଖରାପ ହଉଛି ମ୍ୟାଡାମ୍। ତୁମ ଲୋକକୁ ଆପଣ ବୁଝି ପାରନ୍ତି ମାନେ କହିପାରିବେ, କିନ୍ତୁ କାହାରି ଗୁଣ ଟା ତ ଚେଞ୍ଜ ହେଇପାରିବନି, ସେଟା ନିଜକୁ ବି ଥାଏ ମ୍ୟାଡାମ୍ ଆଉ ଜଣେ ଜଣେ ଯେମତି ଆପଣ ଯେମିତି ଠାକୁର ପୂଜା କରିଲେ, ଯେମିତି ସେମାନଙ୍କ ବିଷୟରେ ଜାଣିଛନ୍ତି, ତ ସେମିତି ନିଜକୁ ପରିବର୍ତ୍ତନ କଲେ ବହୁତ ଭଲ ସେ ଜିନିଷ ଟା, କିନ୍ତୁ ସବୁ ଲୋକ ଏମିତି କରି ପାରିବେନି, କାହିଁକି ବହୁତ ଲୋକଙ୍କର ଖାଇବାର ମାନେ ମାନେ ଲାଳସା ଥାଏ।
ମୁଁ ତ ଯାହାବି ଖାଏ ମୁଁ ତ ମାନେ ପିଆଜ ରସୁଣ ତ ଖା ଖାଏନି। ଯାହା ବି ଜିନିଷ ତିଆରି କରେ ତିଆରି କରିସାରିଲା ପରେ ଆଗେ ଭଗବାନଙ୍କୁ ଅର୍ପଣ କରେ। ମାନେ ପୁରା ପ୍ରସାଦ ଲାଗେଇକି। ତାପରେ ସେଟାକୁ
ଏଇ ଗୁଣ ଟା ଆପଣଙ୍କର ବହୁତ ତ ଭଲ ମ୍ୟାଡ଼ାମ।
ହଁ ଗୋଟେ ବର୍ଷ ହେଇଗଲା ସେମିତି କରୁଛି। ଭଗବାନଙ୍କର ଯଦି ଆଶୀର୍ବାଦ ଥାଏ ତାହେଲେ ମୁଁ ପୁରା ଜୀବନ ଏହାକୁ ମାନେ ଯୋଉ କରୁଛି ହଁ ପୁରା ସେଇଟା ପୁରା ମାନିବି।
ଆଜ୍ଞା ବହୁତ ଭଲ। କାମ କରୁଛନ୍ତି ହୁଁ। ଆଉ ଆଉ ସତ କଥା ଆମେ ଭଗବାନଙ୍କୁ ନିଜ ଗୋଟେ ସାଥି ବନେଇବା ମାନେ ଯୋଉ ରୂପରେ ସେ ତାଙ୍କୁ ଆମେ ପୂଜା କରିବା ଭାଇ ହେଲା ବନ୍ଧୁ ହେଲା ବାପା ମାଆ ଅଜା ଆଇ ନିଜ ପୁଅ ନିଜ ଝିଅ ଯେମିତି ବି ଆମେ ପୂଜା କରିବା ଗୋଟେ ହୁଏ ନା ବହୁତ ଲୋକେ ଯେମିତି ନିଜ ପୂଜା କରନ୍ତିନି ଯୋଉ ବଡ ଝିଅ ନହେଲେ ଆମର ଗୁରୁ ଆମର ବାପା ମା ଯାହା ବି ସେଇ ମାନେ ଆଶ୍ରୟ ଦେଇକି ପୂଜା କରୁଛନ୍ତି ସେଇଟା ବହୁତ ଭଲ ଆପଣ ଯେମିତି ଏବେ ଭୋଗ ଲଗେଇକି ଖାଉଛନ୍ତି ସେଇଟା ବହୁତ ଭଲ। କାହିଁକି ଭୋଗ ଲଗେଇଲେ ହିଁ ଆମର ଭୋଗନା ଟା ମିଟିବ ନା ଆମେ ଯାହା ଭୋଗିବା ଯାହା ଆମର କର୍ମ ହେଇଛି ଜାଣିବା ନ ଜାଣିବା ହିସାବରେ ଆମେ ଯାହା ବି କରିଲେ ତ ସେଟା ମାନେ ସେଟା କଟିଯିବ ଭଗବାନ ତ ଦେଖୁଛନ୍ତି ନା। କି ସିଏ ମୋ ବିନା ଖାଏନି ସିଏ ମତେ ଦେଇକି ଖାଉଛି ତ ସିଏ ତ ଗୋଟେ ଖୁସି କଥା କି ସିଏ ମାନେ ଦେଖୁଛନ୍ତି ସବୁ ଆପଣଙ୍କୁ ହଁ ନା। ସେଇ ଜିନିଷ ଟା ବହୁତ ଭଲ ଲାଗିଲା ମ୍ୟାଡ଼ାମ ଆପଣଙ୍କର ଶୁଣିକି। ଆଉ ଏବେ ଆପଣ ପୂଜା ଫୁଜା କରିସାରିଲେ ଖାଇ ସାରିଲେ।